ଆଜ୍ଞା ନମସ୍କାର କୁହନ୍ତୁ?
ହ କଣ କରୁଛନ୍ତି?
ଏଇଟି ବସିଛି ଆଉ
ଆଉ ଆମର ଏଇଠି ଗୋଟେ ଛୋଟ ବିଲେଇ ଟେ ବୋବଉଛି ସେ ଭଲ ସୁନ୍ଦର ଦେଖା ଯାଉଛି।
ହଁ।
ହଁ ଗୋଟେ ଛୋଟ ବିଲେଟେ ହଁ।
ମତେ ବି ଶୁବୁଛି।
ହଁ ସେଏ ଛୋଟ ପୁରା ଛୋଟ ଛୁଆଟି।
ଓହୋ ଆପଣଙ୍କ ବିଲେଇ ପାଳୁଛନ୍ତି।
ନା ମ ବିଲେଇ ପାଳୁନି ଏଠି ସେ ବୋଧେ ବିଲେଇ ଛୁଆ ଦେଇଛି ନା କଣ ବଡ ବିଲେଇଠେ ସେ ଦିଇ ତିନିଟା ଛୁଆ ଏଠି ବୁଲୁଛନ୍ତି।
ଆଜ୍ଞା।
ନାଇଁ ନାଇଁ ମତେ ମାନେ କେବଳ ଗାଈ ପଶୁ ପକ୍ଷୀ ମଧ୍ୟରେ ଗାଈଟେ ଭଲ ଲାଗେ ପାଳିବା ପାଇଁ। ନହେଲେ ଆଉ କିଛି ନୁହଁ।
ଆମର ଗାଈ ଥିଲା ବୋଉଙ୍କ ଦେହ ଭଲ ନଥିଲା ବୋଲି ଆମର ଗାଈ ବିକିଦଲୁ ନହେଲେ। ଆମର ବି ଥାଆନ୍ତା ଏବେବି ଗାଈ।
ହଁ।
ଆଉ କଣ କୁହନ୍ତୁ?
ଆଉ ଆପଣ ବର୍ଷା ଦିନ ଆସିଲାଣି କିଛି ଜାଳ ସଂଯୋଗ କରି ରଖିଛନ୍ତି ନା ନାଇଁ?
ନାହିଁ କିଛି ଜାଳ ସଂଯୋଗ କରିନୁ ଆମର ଗ୍ୟାସ୍ ଅଛି ସେ ଗ୍ୟାସ୍ ଯାହା ଯେତିକି ଆଉ ଗ୍ୟାସରେ ଯାହା ଯେତିକି କରୁଛୁ।
ହଁ ଭଲ ଆଉ ଆପଣଙ୍କର ବହୁତ ପଇସା ଅଛି ନା? ହଉ।
ନା ପଇସା କଥା ନାଇଁ ମେନ୍ ଆମର ଏଠି ଟିକେ ସୁବିଧା ନାହିଁ ଘରର ହ ମାନେ ଜାଳ ବି ଆଣିବାକୁ ସୁବିଧା ନାହିଁ ନା ଏଠି ମାନେ ଆମର ଟିକେ ଅସୁବିଧା ଅଛି ତ ଏନା ପ୍ରୋବ୍ଲେମ୍ ଘରର ଅଛି? ସେଥିଲାଗି ତ କୋଉ ଏଠି ଜାଳ ବି ମାନେ ସୁଖାସୁଖି କରିବା ପାଇଁ ଏଠି ଗୋଟେ ଜାଗା ଜାଗା ବି ନାହିଁ। ତ ଟିକେ ସେଇଥିପାଇଁ ଯାହା ଯେତିକି କରୁଛୁ ଗ୍ୟାସରେ କରୁଛୁ ଆଉ। ସୁବିଧା ହେଲେ ଉ କଣ କରିବୁ ଆଉ?
ଓହୋ।
ଆଉ ଆଜି ରାତି ପାଇଁ ଆଉ ରାତି ପାଇଁ ଆଜି କଣ? କରିବେ ରୋଷେଇ
ଏ ନାମ ରାତି ପାଇଁ କଣ? ହେଇ ବିରି ଚାଉଳ ଦିଟା ପକେଇଥିଲି। ସେଆକୁ ଯାଉଚି ଏଇନା ଧୋଇ ଦେଇକି, ଶିଳରେ ବାଟିଦବି। ଆଉ ସେଇଆକୁ ଚକୁଳି କରିଦେବି, ଆଉ ନଡ଼ିଆ ଚଟଣି କରିକିରି ଖାଇଦେବୁ ଆଉ।
ଓହୋ, ଦୋସା ଟାଇପ୍ ର।
ଏଇ ଚକୁଳି ପିଠା ଆଉ।
ଚକୁଳି ପିଠା, ନଡ଼ିଆ ଚଟଣି।
ଆଜ୍ଞା।
ଭଲ ଆଉ, ମୋର ଚକୁଳି ପିଠା ଚକୁଳି ପିଠା ମୋର ବହୁତ ପ୍ରିୟ, ହେଲେ ଖାଇ ପାରୁନି ଆଉ।
କାଇଁକି, ନହେଲେ ଆସନ୍ତୁ ଆଜି ସନ୍ଧ୍ୟାରେ ଆମ ଘର ଆଡେ। ଚକୁଳି ପିଠା ଖାଇକି ଯିବେ।
ଯିବା ଆଉ କେତେବେଳେ ଆଉ ସୁବିଧା ହେଲେ ଯିବୁ ଆଉ।
ଆଜ୍ଞା ‌।
ଆଉ ତମେ କେତେବେଳେ ଆସୁନ ଆମ ଘର ଆଡେ ବୁଲିକି ଯିବ।
ଯିବି, ବର୍ଷା ତ ହଉଚି।
ଆସ ଦିନେ ବୁଲିକି, ରହିକି, ଖାଇ ପିଇକି, ବୁଲାବୁଲି କରିବ, ତାପରେ ଯିବ ଆଉ।
ହଁ ନିଶ୍ଚିନ୍ତ ଯିବି କେବେ, ସମୟ ବାହାର କରକି।
ଯିବା ଆଉ।
ଆଜ୍ଞା।
ହଁ ଆଉ ସବୁ କଣ? ଦେହ ପା ସବୁ ଭଲ ଅଛି? ଏଇନା କଣ କରୁଚନ୍ତି ଆଉ କୁଆଡୁ ବୁଲାବୁଲି କରିବାକୁ ଆ ତମର ସକାଳେ ମାନେ
ଏଇ ଝାଳ ଗୁରା ଶୁଖେଇଥିଲେ ତ, ଏଇ ଝା ଜାଳ ଗୁରା ସବୁ ଶୁଖେଇଥିଲି, ଗୁଣ୍ଡା, ଘଷି ଆଉ ବଣ ରୁ, ଏଇଠି ଆମର ପାଖରେ ବଣ ଅଛି ସେଇଠୁ ଆଣିଥିଲି କିଛି କାଠ ସଂଗ୍ରହ କରି ଆଣିଥିଲି ସେ ସବୁକୁୁ ଆ ଆଜି ଟିକେ ଖରା ହଉଥିଲା ତ, ଭଲ ଭାବରେ ଖରା ଦେଇଦେଲି। ଯେହେତୁ ଆଗକୁ ବର୍ଷା ଦିନ ଆସୁଚି, ଆମ
ହଁ ବର୍ଷା ଦିନ ତ ଆରମ୍ଭ ହେଇଗଲାଣି, ବର୍ଷା ଦିନ ହେଇଥିଲେ ଏଇନା ସ ସବୁଆଡେ ତ କାଦୁଅ।
ଏଥିଲାଗି ଜାଳ ଗୁଡିକୁ ଆଣିକିରି, ଗୋଟେ ଆମର ଭାଡି କରିକିରି, ସେଥିରେ, ବାଡିରେ ରଖିଥିଲେ ଗୋଟେ ଭାଡି ମାନେ ରୋଷେଇ କରିବାକୁ, ମାନେ ହଇରାଣ ଆଉ ହେବିନି।
ଆଛା, ଆଉ ଆଜି କଣ ମୁଁ କହିଲି ତମେ ସକାଳ କେତେଟାରୁ ଉଠୁଚ ତମେ, ନିତ୍ୟ ଦିନ?
ହଁ, ସକାଳୁ ପ୍ରତ୍ୟେକ ଦିନ ଭୋର ଚାରିଟାରୁ ଉଠେ।
ଭୋର ଚାରିଟାରୁ, ତାପରେ କଣ ଯୋଗ ଫୋଗ କରାଅ, ନା ସେମତି?
ନାଇଁ ନାଇଁ, ଆଗେ ସକାଳେ ଉଠିକିରି, ମୁଁ ଟିକେ ମାନେ ନି ଦ ଭାଙ୍ଗି ନଥାଏ ନା, ଆଖି ବନ୍ଦ କରି କରି ଯିବି, ମୁହଁ ଟା ଧୋଇକିରି ଗୋଟେ ଗ୍ଲାସ ପାଣି ପିଇବି, ପାଣି ପିଇକିରି କଣ କରେ ନା, ଯାଇକିରି ଆମ ବାଡିରେ ହେଇଥିବା ଫୁଲ ଆଣେ, ଆଉ ଅନ୍ୟ ଲୋକ ମାନ ଙ୍କର ଯୋଉ ସୁନ୍ଦର ସୁନ୍ଦର ଫୁଲ ଲଗେଇଥାନ୍ତି ତାଙ୍କ ବାାରିରୁ ବି ଫୁଲ ନେଇ ଆସେ।
ହଁ।
ଫୁଲ ଆଣିକିରି ତାପରେ କଣ କରିବି ନା ଟିକେ ଟିକେ ଦିନ ହେଇ ଆସିଥିବ ବାହାରେ ଆମର ଦୁଆ ର ବାରି ସବୁ ପହଁରାରେ ଓଳେଇ ଦିଏ। ଓଳେଇ ସାରିବା ପରେ ଗୋବର ପାଣି ପକେଇକି ଓଳେଇଦିଏ। ଓଳେଇ ସାରିବା ପରେମୁଁ କଣ କରେ ନା ଚୁଲି ରୁ ପାଉଁଶ କାଢି ଚୁଲି ଲିପି ଦିଏ ତାପରେ କଣ କରେ ନା ଟିକେ ସୂର୍ଯ୍ୟ ନମସ୍କାର କରେ। ଟିକେ ବା ଯୋଗ କରିକିରି ନିଜକୁ ଆଉ ଯୋଗ କରିବାକୁ ବେଶୀ ପଡେନି କେବଳ ମନ ଶାନ୍ତି ପାଇଁ ଟିକେ ଯୋଗ କରେନି ମୁ ଟିକେ ଧ୍ୟାନରେ ବସିକିରି ତାପରେ ସେଠୁ ଉଠିଯାଏ। ତାପରେ ଗାଧେଇବା ପାଧେଇବା ସାରି ଠାକୁର ପୂଜା କରି ହେଠୁ ସଖାଳ ଜଳଖିଆ ପାଇଁ ବ୍ୟବସ୍ଥା କରେ ଆଉ।
ଆଜି ସଖାଳେ କଣ ଜଳଖିଆ କରିଥିଲେ? ହଲୋ ଆଜି ସଖାଳେ କଣ ଜଳିଖିଆ କରିଥିଲେ?
ଆଜି ସଖାଳେ ଆଜି ସକାଳେ ବା ଚୁଡା କ୍ଷୀରୀ କରିଥିଲି।
ଚୁଡାଖିରି କରିଥିଲେ।
ଆଜ୍ଞା ମୋର ଗୋଟେ ଜେଜ ଅଛନ୍ତି ତ ତାଙ୍କ ତାଙ୍କ ଦାନ୍ତରେ ଟିକେ ଚୁଡା ଚୋବେଇଆକୁ ଅସୁବିଧା ହୁଏ। ସେଥିଲାଗି ଚୁଡ଼ା ଖିରି ଟା କରିଦିଏ।
ଚୁଡାଖିୀରି ଟା କେମିତି ହୁଏ ପ୍ରୋସେସ ଟା ଆମକୁ କହିଦଉନାହାନ୍ତି?
ଏଇ କ୍ଷୀର ଗରମ କ୍ଷୀର ଗରମ କରି ଚୁଡ଼ା ପାଉଡର କରି ଚୁଡ଼ାକୁ ପକେଇ ସେଥିରେ ଫୁଟେଇ ତା ଦେହରେ ତମର ଯାହା ଇଚ୍ଛା ସେଇୟା ପକେଇ ପାରିବ ଯଦି କ୍ଷୀର ନ ଅମୂଲ ପକେଇଦବ ଖିସମିସ କାଜୁ ଯାହା ଥିବ ପକେଇବ ନ ପକେଇଲେ କେବଳ ଚୁଡା ଖିରି କରି ବି ଖାଇପାରିବ।
କେବଳ ଚୁଡା ପକେଇ ଦେଇକି ଚୁଡ଼ା କୁ କଣ ଧୋଇକି ଧୋଇବ ନା ସେଏଁତି ପକେଇଦେଲେ ବି ଚଳିବ।
ନାଇଁ ନାଇଁ କଞ୍ଚା ଚୁଡାକୁ କଣ କରିବେ ନା ପାଛୁଡି ଦେବେ ପାଛୁଡି ଦେବେ ଆଉ ଯଦି ଲାଗୁଚି ଯେ ଆପଣଙ୍କୁ ଧୁଳି ଅଛି ବୋଲି ତାଙ୍କୁ ଗୋଟେ ଯୋଉ କଣ କହିଲେ ସୂତା କପଡା ସାହାଯ୍ୟରେ ଏମିତି ମାନେ ଚୁଡା ଗୁଡିକୁ ଖେଳେଇ ଦେଇ ଥାପିଦେବେ ସେଥିରେ ଯାହା ବଜ୍ୟବସ୍ତୁ ଥିବ ଧୂଳି ଥିବ। ସବୁ ଲାଗିଯିବ ସେଥିରେ ଆଉ ତାପରେ ଚୁଡାଟିକୁ ଟିକେ ମାନେ ଯୋଉ ଗୁଣ୍ଡ କରିବେ ଚକି ସାହାଯ୍ୟରେ ହୋଉ କି ଯୋଉ କୌଣସି କଣ ଗୁଣ୍ଡ କରିବାର ଯନ୍ତ୍ର ଥିବ ସେଥିରେ ଗୁଣ୍ଡ କରିକିରି ତାପରେ କଣ କରିବେ ନା କଡେଇରେ ଟିକେ ଘିଅ ପକେଇବେ। ଚୁଡ଼ାଟିକୁା ହାଲ୍ ପକେଇବେ ଜଷ୍ଟ ଗର ମାନେ ଟିକେ ଗରମ କରିବା ପାଇଁ ତାପରେ ସାଙ୍ଗେ ସାଙ୍ଗେ ବାହାର କରିଦେଇ ସେଥିରେ ହେଠୁ କ୍ଷୀର ଦେଇଦେବେ। କ୍ଷୀର ଯେମିତି ପୁରା ଫୁ ଟି ଆସିବ ମାନେ ତାର କଲ ଯୋଉ ରଙ୍ଗଟି ବଦଳିଯିବ
କ୍ଷୀର ଟିକିଏ ଟିକିଏ ମାନେ ହଳଦିଆ କଲର ଦେଖ ଖାଯିବ ବାଦାମି ରଙ୍ଗର। ହଁପରା ଚୁଡାଟିକୁ ପକେଇଦବେ ଚୁଡା ପକେଇ ତାକୁ ତାକୁ ସାଙ୍ଗେ ସାଙ୍ଗେ ଗୋଳେଇବେ।
ଚିନି ଫିନି ପକାଅନା
ହଁ ହଁ ତାପରେ ସେଯେମିତି ଫୁଟିଯିବ ମାନେ ଜାଣିବେଯେ ଚୁଡାଟି ହେଇଗଲା। ତାପରେ କଣ କରିବେନା? ଲୁଣ ଟିକିଏ ନାଗରୁ ପକେଇବେ କ୍ଷିରିରେ ଲୁଣ ପଡେନି ଆପ ଆପଣଙ୍କ ଇଛା ଯଦି ହବ ଟିକିଏ ପକେଇବେ ଆଉ ଚିନି ଆପଣଙ୍କର ସ୍ଵାଦ ଅନୁସାରେ ପକେଇକିରି ଆପଣ ସେଇତାକୁ ଟିକେ ଗୋଳେଇଦେବେ ସେ ଯେମତି ଚିନିଟି ମେଲଟ ହେଇଯିବ। କ୍ଷୀରିର କଲର ଟିକିଏ ଚେଞ୍ଜ ହେଇଯିବ ମାନେ କ୍ଷୀରିର କଲରଟି ରଙ୍ଗଟି ବଦଳିଯିବ ମା ଟିଆ କଲର ଦେଖାଯିବ ତାପରେ ତାକୁ କାଢିକିରି ଖାଇବା ଆଉ
ଭଲ ଉପଦେଶ ଦେଲେ ଆପଣ। ଶୁଣିକି ଭଲ ଲାଗିଲା ଏମିତି କରିକି ଆମେ ଏଥର ନିତିଦିନ ସକାଳୁ ଖାଇବୁ ଆଉ
ଆଜ୍ଞା। ଆଉ ଆପଣ ସକାଳେ କଣ ଖାଇଥିଲେ କୁହନ୍ତୁ?
ମୁଁ ଆଜି ସକାଳେ ଉୁଁ ଅଁ ଉୁଁ ଉୁଁ। ଉପମା କରିକି ଖାଇଥିଲି ଚୁଡ଼ା ଉପମା।
ଅହୋ।
ହଁ।
ଆଉ ଆପଣଙ୍କ ଜେଜପା ଝାଡା ହଉଥିଲେ ଭଲ ହେଇଗଲେଣି।
ହଁ ମୋ ଜେଜେ ଝାଡା ହଉଥିଲେ ଭଲ ହେଇଗଲେଣି ମେଡିକାଲ ନେଇକି ଯାଇଥିଲୁ। ହଁ ଦେଖେଇଲୁ ଡକ୍ଟର କହିଲେକି ନାବୁଢା ବୁଢୀ ହେଲେଣି ତାଙ୍କର ସେମିତି ମାନେ। ହବ ତାଙ୍କୁ ଟିକିଏ ଜଗି ରଖି ଖାଇବାକୁ ଦଉଛୁ ଆଉ
ଉୁଁ ନାଇଁ ଏ ଯୋଉ ବର୍ଷା ଦିନ ଆସିଗଲାନା। ଖାଦ୍ୟରେ ମାଛି ବସିଲେ ଏଁ କି ମାନେ ହାତ ଏଁ ମାନେ ମାଛି ବସିବାତ ପରମ ମାନେ ଗୋଟିଏ କା ବଡ କାରଣ ଝାଡା ହବାର
ବର୍ଷ ବର୍ଷା ଦିନର ଯୋଉ ମାଛି ବସୁଛନ୍ତି ସେଗୁଡାବି ମାନେ ବହୁତ ଅଳିଆ କଦାରୁ ଆସିଛନ୍ତିନା। ତ ସେଗୁରାବି ଦେହ ପ୍ରତିବି ଖରାପ। ସେମାନେ ଯୋଉଠି ଆମ ଖାଦ୍ୟରେ ବସନ୍ତୁ କିମ୍ବା ଆମ ଦେହରେ ବସନ୍ତୁ ସେ ତା ଜୀବାଣୁଟା ଛାଡି ଦଉଚନ୍ତି ହଁ ଆମ ଦେହବି ଖରାପ ରହୁଛି ଆଉ ଆମେ ଯେତେ ସଫା ସୁତର ରହିଲେବି ଆମ ଦେହ ଖରାପ ହବ କାରଣ ସେମାନେ ଆସୁଛନ୍ତି ମାନେ ବସିଲେ ମାନେ ଆମ ଖାଦ୍ୟରେ ନଦେହ ହଉ ଯାହା ହେଲେବି ଆମ ଦେହ ଖରାପ ରହିବ।
ଆଜ୍ଞା ଆମେତ ସଫାସୁତୁରା ରହିପାରିବା କିନ୍ତୁ ବୟସ୍କ ଲୋକ ସେମାନଙ୍କରତ ହାତ ହାତ ଗୋଡ ଭଲ ଭାବରେ ଚାଲୁ ନଥିବ ତ ଆମେ ସଫା ରହି ବା ସଙ୍ଗେ ସଙ୍ଗେ ସେମାନଙ୍କୁ
ସଫା ରଖିବା ଦରକାର ଆ ଆଉ କଣ? ହଉ ଆପଣଙ୍କ ସହିତ କଥ କଥା ର୍ବତ୍ତା ହେଇକି ଭଲ ଲାଗିଲା ଆଉ ଆପଣବି ମତେ କଲ କରିବେ କେତେବେଳେ ଆଉ ଫାଙ୍କା ହଉନି ହେଲେ
ଆଜ୍ଞା ମତେ ବି ବହୁତ ଭଲ ଲାଗେ। ଥିଲା, ଏକାନ୍ତରେ ବସିଥିଲି ଟିକେ କଥା ହେଇଗଲି। ଆପଣ ଏମିତି ମତେ କଥା ହେବା ପାଇଁ ସଂଯୋଗ କରୁଥିବେ।
ଆପଣ ଭଲ ମାନେ ଭଲ ଉପଦେଶ ଦେଇ ଭଲ କଥାବାର୍ତ୍ତାବ ହଉଛନ୍ତି ଆପଣ ସହିତ। କଥା ହେଇ ବହୁତ ଭଲ ଲାଗିଲା।
ଆଜ୍ଞା ହଉ ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ ରହୁଛି।
ରହୁଛି।
ଓହୋ।